କଣ କରୁଛ?
ନାଇଁ ଏବେ ଜଷ୍ଟ ଶୋଇକି ଉଠିଲି ଜଷ୍ଟ।
ଉଁ ହୁଁ।
ଆପଣ?
ଏ ବସିଚୁ ଆଉ।
ଓହୋ ଆଉ ଖାଇସାରିଲଣି?
ହଁ ଖାଇସାରିଲୁଣି।
ଆଚ୍ଛା କଣ ଖାଇଲେ ଆଜି?
ହଁ ଯେ ଭାତ, ଡାଲମା, ଖଟା, ପୋଟଳ କୁର୍ମା।
ଓହୋ ଏଇନେ ଘରେ ବନେଇଥିଲେ?
ହଁ।
ଓହୋ ଆଉ ଏବେ କଣ କରୁଛନ୍ତି। ସେଆଡେ଼ ବର୍ଷା ହଉଛି?
ନାଇଁ ବର୍ଷା ନାହିଁ ଖରା ହଉଛି। ତମ ଆଡେ ବର୍ଷା?
ହୁଁ ହଁ ଆମ ଆଡେ ବର୍ଷା ହଉଛି ସକାଳଠୁ ହଉଛି ବର୍ଷା ଆଉ।
ହୁଁ ହୁଁ।
ହୁଁ। ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଆ ବାପା ଆ ବା ବାପା ମା ମୁଁ ବାପା ବୋଉ ମୁଁ ଆଉ ତିନ ଜଣ।
ଆଚ୍ଛା। ଆଉ ଆପଣଙ୍କର ରଜ କେମିତି ହେଲା ମାନେ କେମିତି କଣ ରଜ କାଟିଲେ ଆପଣ ତ ଆପଣଙ୍କ ଭଉଣୀ କେହି ନାହାନ୍ତି?
ହଁ ସବୁ ବିବାହିତା
ଓହୋ ଆଉ ରଥଯାତ୍ରାରେ ପୁରୀ ଯାଆନ୍ତି କି ନାହିଁ ଆପଣ?
ହୁ ନା ରଥ ଯାତ୍ରା ରେ ପୁରୀ ନାହିଁ
ରଥରେ କୁଆଡ଼େ ଆପଣଙ୍କ ଗାଁ ରେ ରଥ ମାନେ ଇଏ ହୁଏ କି ମାନେ?
ଉଁ ଭଲ ହୁଏ
ଏଁ
ହଁ ଅଁ
ହାଲୋ
ହଁ ଅଁ ରଥ ଟଣା ହୁଏ ହଁ ଆମ ଗାଁ ରେ ଠା ପ୍ରସିଦ୍ଧ ଆମ ପଞ୍ଚାୟତରେ ଆଉ
ଓହୋ ହ ଭଲ ଆଉ ମୁଁ ତ ସବୁବେଳେ କଣ? ନାଇଁ ସବୁବେଳେ ତ ପୁରୀ ଯାଇପାରେନି ସୁନାବେଶକୁୁ ମାନେ ଯାଏ ଠାକୁରଙ୍କ ସୁନାବେଶ ହୁଏ ସେତେବେଳେ ଯାଏ। ପୁରୀ
ଉଁ ହୁଁ
ହୁଁ
ଉ ଆଉ ଅଧର ପଣା କୁ?
କଣ କହିଲେ?
ଅ ସୁନାବେଶ ବାସି ଦିନ ଯାଉନୁ ଆମେ
ହଁ ସେଇଥିରେ ସେଇଦିନ ହିଁ ଯୋଉମାନେ ଯାଇକି ମାନେ ସାଙ୍ଗମାନେ ସବୁ ସେ ସୁନାବେସ ଯାଇକି ରହିକି ତା ପରଦିନ ଦର୍ଶନ କରିକି ଏମିତି ଆସୁ ଆସୁ ସେଇ ଟାଇମ ରେ ତ ବହୁତ ଭିଡ ଥାଏ ନା ରଥଯାତ୍ରା ଟାଇମ ରେ ତ ସେଥିପାଇଁ ହିଁ କେବେ କେବେ ମାନେ ଏମିତି ଯାଉ ନହେଲେ ପରେ ଏମିତି ଯାଉ
ଓ ହୁ
ହୁଁ
ଆ ସବୁଠୁ ଭଲ ମାନେ ନୀଳାଦ୍ରି ବିଜେ ମାନେ ଯୋଉ ତାଙ୍କ ଦର୍ଶନ କରିବ ଭଲ ଲାଗିବ ମାନ ଭଞ୍ଜନ ଟା ଦେଖିବ
ମାନେ ପୁରୀ ଗଲେ ହିଁ ବହୁତ ଭଲ ଲାଗେ ମାନେ ସେମିତି ନୁହେଁ କି କିଛି ପର୍ବ ପର୍ବା- ଣି ହେଲେ ଗଲେ ଭେଟ ସେମିତି ନାହିଁ କିଛି
ତମେ ଏଠି ଜଗନ୍ନାଥ ମନ୍ଦିରରେ ତମକୁ ଜଗନ୍ନାଥ ଦର୍ଶନ କରିବା ଯାହା ଏଇନା ଆଡପ ମଣ୍ଡପ ଯେବେ ଯେ ଗୋଟେ ସେଇଠି ଦଶ ବର୍ଷ ଦର୍ଶନ କରିବା ଯାହା ସେଠି ଗୋଟେ ଦିନ ଦର୍ଶନ କରିବା ସହ ସମାନ
ହଁ ନାଇ ସେମିତି କିଛି ପର୍ଟିକୁଲାର ଦିନ ନାହିଁ।
ସେଇଟା ସତ କଥା କିନ୍ତୁ ଭଗବାନ କହିଛନ୍ତି ମତେ ଜନ୍ମ ବେ
ଦର୍ଶନ କଲେ ହିଁ ଭଲ ଲାଗେ ଜଗନ୍ନାଥ ଦ ଦେଖିଦେଲେ ହିଁ ଭଲ ଲାଗେ ଆମେ ସେମିତି ମାନେ କିଛି ମାନେ ଭାବିନଥାଉ ହ ଯେତେବେଳେ ମାନେ ସାଙ୍ଗମାନେ କି ଯିଏ ଫ୍ୟାମିଲି ହଉ ଯେତେବେଳେ ଇଛା ହବ ବ ଆମେ ମାନେ ସାଙ୍ଗେ ସାଙ୍ଗେ ହଁ ଚାଲ ଯିବା ଚାଲ ଆମେ ବାହାରିଲୁ ଏମିତି ଗଲୁ ସେମି ତି କିଛି ଆଗରୁ ଭାବି ନଥାଉ ତାପରେ ଜ - ଗାଙ୍କ ଡୋରି ନ ଲାଗିଲେ ଯାଇହବନି
ନା ଏ ଏଇ ଆମ ଓଡିଶାରେ ଯୋଉ ମିନି କେନ୍ଦାରନାଥ ହେଇଛି ଆସିଛ କେବେ ଦେଖି
ନାନା ପୂର୍ଣ୍ଣିମା ଅଛି ଆପଣ ଯାଉନାହାନ୍ତି ଦେଖିବେ ଭଲ ଲାଗିବ ଫ୍ୟାମିଲି ଙ୍କ ସହିତ ଯାଆନ୍ତୁ
ଆମ ଘରେ ପା ସ୍ନାନ ପୂର୍ଣ୍ଣିମା ହଉଛି।
ଜଗନ୍ନାଥ ସିଂହାସନରୁୁ ବାହାରକୁ ଆସି- ବେନା ଦେଖିବ ଭଲ ଲାଗିବ ମାନେ ଆମେ ସବୁ ଭ- କ୍ତ ମାନେ ଯାଆନ୍ତି ଦେଖିବା ପାଇଁ କିନ୍ତୁ ସେଦିନ ସେ ବାହାରକୁ ଆସିବେ ନା ଆମକୁ ଦର୍ଶନ ପାଇଁ ତ ଯିବା କଥା ଆକ୍ଚୁଆଲି
ମାଲିକ ଆସିବେ ଚାକର ମାନଙ୍କ ଭଲ ମନ୍ଦ ବୁଝିବା ପାଇଁ। ଆଉ ଭାଗ୍ୟରେ କଣ ଅଛି
ମୁଁ ଭାବୁଛି ସେ ସ୍ନାନ ପୂର୍ଣ୍ଣିମାରେ ଯିବି ଆଉ।
ହଁ ଯାଅ ଦର୍ଶନ କର।
ତ ନିହାତି ଯିବି।
ଯାଅ ଦର୍ଶନ କର
ହଁ
ହ
ତାପରେ ଜଗାଙ୍କର ଯେଉଁ ବ ମାନେ ପୂଜା ସାରିଲା ପରେ ଯେଉଁ ପ୍ରସାଦ ଅଭଢ଼ା ସେଇରା ଖାଇଥିଲେ ସବୁ ପୁରା ଶାନ୍ତି ଆଉ।
ହୁଁ
ସେଠି ବସିକି କେବେ ଖାଇଛନ୍ତି? ମୁଁ ଯୋଉ ଅଁ ମାନେ ଜଗନ୍ନାଥଙ୍କର ମନ୍ଦିର ଯୋଉ ସାଇଡରେ ନାହିଁ ଯୋଉ ପ୍ରିଓକ୍ ମାନେ ଅଭଢା ହେରିକା ହୁଏ ସେଇଠି ଆମେ ବସିକି ବି ଖାଇ - ଥିଲୁ ଆନନ୍ଦ ବଜାର ନୁହଁ ତା ଆଉ ଗୋଟେ ସାଇଟ କୋଡେ ଯୋଉଠି ଅଭଢା ବିକ୍ରି ହୁଏ ସେଇଠିକି ମାନେ ତା ସାଇଟ ରେ ମାନେ ଯୋଉଠି ଅ - ଭଡ଼ା ଯୋଉମାନେ ଦିଅନ୍ତି ତା ସାଇଡ ରେ।
ଓ ହଁ ସେଠି ତ ସେଇଟା ସେଠୁ ସବୁ ବଶିକି ଖାଆନ୍ତି ସମସ୍ତେ।
ହଁ ହଁ
ତଳେ ବସିକି ଖାଇବ ବିନା ଆସନ ରେ। ହଲିୀରେ ଖାଇବ କଦଳୀପତ୍ରରେ ଖାଇବ ନହେଲେ କିଛି ନ ତଳେ ବି ଥିଲେ ପଡିଥିଲେ ବି ଖାଇବ। ଏଠି କିଛି ବାରଣ ନାହିଁ
ହଁ ଠାକୁର ପ୍ରସାଦ ଖାଲି ମ ତଳେ ହଉ କି ସେ ଯଉଠି ହଉ କି ଆମେ ଖାଇଥିଲୁ ବୋଧେ ହଲିରେ ଖାଇଥିଲୁ ବୋଧେ?
ହୁଁ ଖୋଲି ଦିଅନ୍ତି ତଳେ ଖାଇଲେ ବି କିଛି ଅସୁବିଧା ନହିଁ ବି ସେଠି। ଆଉ ସେଠି ଆଉ ଗୋଟେ ବିଶେଷଵ ହେଲା ଯୋଉ ଆମେ ଯୋଉ ଧର ଆଉ ଗୋଟେ ଯୋଉ ଖାଉଛେ ତୋର ଖଲିଟା କୁଚଉଛେ ଖଲିଟା କୁଚିବା କଥା ନୁଁହ।
କଣ କହିଲେ?
ଖଲିଟା ତ ଆମେ ମୋଡିକି ନେଇକି ପକେଇ ଦଉଛେ ସେଇଟା ମୋଡି ପକେଇବା କଥା ନୁହେଁ।
ମାନେ ସେଠି ଆମେ ଖାଇଲା ପରେ ପୁରା ସେମିତି ଥାଏ ସିଧା ଥାଏ ନେଇକି ତାକୁ ସେମିତି ମାନେଖି ଦଉ ସେ ଜାଗାରେ। ତା ଥାଏ ଏଇଠିମିତି ରଖିବା ପାଇଁ ଦିଅନ୍ତି ରଖିଦଉ।
ହଁ ଆଉ କୋଳି ଯେଳେ ଫାଷ୍ଟ କୋ ସେଟା ଫୋପାଡିବନି ନିଜେ ଢୋକିଦବ।
ଆମର ତ ହଁ କଦଳୀପତ୍ର ଖାଇଲେ ଆକ୍ଚୁଆଲି ଭଲ ଆମ ଓଡିଆ ସଂସ୍କୃତିରେ କଦଳୀପତ୍ର ତରକୁ ସୁନାର ଥାଳି କୁହାଯାଏ।
ହଁ ନିହାତି କଦଳପତ୍ର
ହୁଁ ମାନେ କିଛି ବି ଜିନିଷ ହଉ ପ୍ରସାଦ ହଉ କି ନର୍ମାଲି ଆମେ ଘରେ ବି ଯଦି ମାନେ ଥାଳି ରେ ଖାଉଛେ ତ ସାଙ୍ଗ ଭାଙ୍ଗ ଭୋଜି ଭୋଜି ହେଲେ କି ଫାମିଲି ଆମେ ତ କଦଳୀପତ୍ର ହିଁ ଖାଉ ଭଲ ଲାଗେ। ସେ ଗୋଟେ କ ଥାଳି ଦେଖାଇବା ଗୋଟେ ଅଲଗା କଦଳୀ ପତ୍ର ଖାଇବାସ ଆହୁରି ଗୋଟେ ଶାନ୍ତି ଲାଗେ। ଆଉ ଆପଣଙ୍କର ଆଉ କଣ କୁହନ୍ତୁ। ରଥଯାତ୍ରା ରେ କଣ ତାହେଲେ ଆପଣଙ୍କର ସିଆଡେ ହେଉଛି ନାଇଁ ଭଲ ହୁଏ ବୋଧେ?
ହଁ ହ ବହୁତ ଭଲ ହୁଏ ଭଲ ମହାପ୍ରଭୁ ଙ୍କ ଅଶ୍ରିବାଦ୍ ରୁ।
ଓହୋ। ଆଉ ଘରେ ସବୁ ରୋଷେଇ ମାନେ ଆପଣଙ୍କ ବୋଉ ହିଁ କରନ୍ତି ନାଇଁ।
ହଁ।
ଓହୋ। ଭଲ। ମତେ ତ ରୋଷେଇ ଆସେନି ମୁଁ ଏମିତି ଶିଖେ ବେଳେ ବେଳେ ୟୁଟ୍ୟୁବ ରୁ ଦେଖ। ଖିକି ଶଖିକି ଶିଖେ ଓଡିଆ ଖାଇବା ମାନେ ଯାହା ଶାଗ ଭଜା ହଉ। ହଁ ଆଉ ମାନେ କିଛି ତରକାରୀ ହେଇଥାଉ ଯେମିତି କି ଛତୁ ଫତୁ କି କଣ ଛତୁ ମସଲା ଛତୁ ବେଶର ଯାହାବି। ମୁଁ କିଛି କରିବାକୁ ହେଲେ ଆ ୟୁଟ୍ୟୁବ ଦେଖିକି ମାନେ ଗୋଟେ। ଭାବେ ଏଇଟା ଆଜି କରିବି ବୋଲି ତା ପୂର୍ବ ଦିନ ଦେଖେ ତାପରେ ସେଇ ଅନୁସାରେ ପରିବା ମାର୍କେଟ ରୁ ପରିବା ନେଇକି ଯାଏ ତ ସେ କରେ। ମତେ ତ ଆସେନି ନର୍ମାଲ ଯେମିତି ଜିନିଷ ଭ ଭଜା ଆଳୁ ଭଜା ଭାତ ନର୍ମାଲ ଏମିତି ଆସେ। ମାନେ ଏତେ ଇଏ ଆସେନି ମତେ ମାନେ ଏତେ ସବୁଛି ଜିନିଷ।
ହୁଁ ହୁଁ। ଶିଖିବ ନାଇ।
ଆଉ। ତ ଆମେ ମୁଁ ଭାବ ହଁ ଆମର ତ ବର୍ଷା ହଉଛି।
କଣ କହିଲ?
ହଁ ବର୍ଷା ହଉଛି ଆଉ ଆ ତ ମୁଁ ବି କଣ?
ଆଡୁ କଣ କହୁଥିଲ? କଣ କହୁଥିଲ ଗୋଟେ
କଣ କହୁଥିଲି ଭୁଲିଗଲା। ଆପଣଙ୍କର ଯଦି ଖଲି କି କିଛି ଦରକାର ହବ କାରଣ ଆମର ଖଲି ବିଜନେସ ଆମର କରୁଛୁ। ତ ମାନେ ଖାଲି ଚୋବ ସବୁ ବନା ହଉଛି ଆମର ମାନେ କରୁଛନ୍ତି। ଯଦି ଆପଣଙ୍କର କେବେ ଦରକାର ହୁଏ ତ କହିବେ ଆମକୁ ଆମେ ପଠେଇବୁ ଆପଣ। ହ ସୋନେ କିଛି ଗାଁରେ କି ପୂଜା ପର୍ବରେ ଯୋଉଠି ଦରକାର ହୁଏ କହିବେ ଠିକ ଅଛି ଯୋଉ ଆମର ସେଇ ସେଟା କି ଗଛ କହିଲେ ଶାଳ ପତ୍ର ଯୋଉ ଖଲି ସେଇ ଖଲି ଆମର ତିଆରି ହୁଏ। ଆମର ସେପଟେ ଜଙ୍ଗଲ ମାନେ କେଉଁଝରେ ଏ ସବୁ ଶାଳପତ୍ର ମିଳେ ନା। ତ ଆମର ମାନେ ଖାଲି ବିଜନେସ୍ ଅଛି। କି ଖଲି ଚୋପୁଦ ସେ ସବୁ ପୁରା ପିୟର ଶାଳ ପତ୍ରର
ଓହୋ ତାର କେତା ସେଇ ପତ୍ର ଖାଇବା ଗୋଟେ ସ୍ଵାଦ ଅଲଗା କଞ୍ଚାଖୋଲିରେ।
ହଁ ସେଠି ମାନେ କିଛି ବି ଧର ଜିନିଷ ପୋଡା ଜିନିଷ କି ପୋଡିିବା ପାଇଁ ହେଲେ ଯାହାବ ନନଭେଜ ହଉ।
ହୁଁ ତ ଶାଧ୍ୟ କି
ଖଷୀ ମାଂସ କି କୁକୁଡ଼ା ମାଂସ। ଯାହାବ ହଉଥର ଆ ମାନେ ତାକୁ ପୋଡିକି ଖାଇଲେ ପତ୍ର ପୋଡ଼ା କରିବାକୁ ହେଲେ ସେ ପତ୍ରରେ କଲେ ହିଁ ଭଲ ଲାଗେ ଟେଷ୍ଟ ଲାଗେ।
ହୁଁ ସ୍ଵାଦର ତାର ଅଲଗା ପ୍ରକାର ଆସିବ।
ହୁଁ ତାର ସ୍ଵାଦ ଅଧିକ ମାନେ ଭଲ ଲାଗେ। ଆପଣ କେ ପତ୍ରରେ ପୋଡି ସେଇ ପତ୍ରରେ ପୋଡିି ଖାଇଛନ୍ତି।
ହଁ ମୁଁ ଥରେ ଖାଇଥିଲି।
ଓହୋ ମୁଁ ବି ଥରେ ଖାଇଥିଲି। ଥରେ ଛତୁ ଏମିତି ୟୁଟ୍ୟୁବ ରେ ଦେଖିକି ଛତୁ ମାନେ କଣ କହିଲେ? ଛତୁ ଥରେ ଆଣିଥିଲି ଛତୁ ପତ୍ରପୋଡା କରିଥିଲି କେମିତି କହିଲେ ମୁଁ କହୁଛି ରେସିଭଟା କେବେ କହିବି ଆପଣଙ୍କ ବୋଉ କୁ ସେ ବନେଇବେ ଠିକ ଅଛି। ମୁଁ ଥରେ ନେଇକି ମାନେ ଛତୁ ନେଇକି ଗଲି ଆ ଯାଇକି ଆଗେ ଛ ଛତୁଟାକୁ ମାନେ ଟିକେ ଏମିତି ଛଡେଇ ଦେଇକି ହଳଦି ପାଣିଲେ ମାନେ ତାକୁ ପକେଇଲିି। ପକେଇଲା ପରେ ଗୋଟେ ତାପରେ ଗୋଟେ କଂସାରେ। ଛତୁ ଲଙ୍କା ଲୁଣ ଆଉ ହଳଦୀ। ସୋରିଷ ମସଲା ତାପରେ ପିଆଜ ଟିକେ ଟିକଟିକ କରି କାଟିିଦେଲି। ହଁ ତ ଇଏ କରିକି ତାକୁ ସୋରିଷ ତେଲ ପକେଇବା ତା ଲୁଣ ତ ସ୍ଵାଦ ଅନୁସାରେ ଦେଖିବେ କେତେ ଲୁଣ ଆପଣ ଖାଆନ୍ତି। ଆ ତ ସେଇ ଅନୁସାରେ ଇଏ କରିକି ସେ ପତ୍ରଟା ଯୋଉ ଆଗେ ଗୋଟେ ସ ପ ପତ୍ରରେ ଆଗେ ଗୋଟେ ଭାଙ୍ଗି ଦେଇକି ସେ ଯୋଉ କଞ୍ଚି କାଠି ଦେଇଦେବି। କଞ୍ଚି କାଟି ଦେଲା ପରେ ଆଉ ଗୋଟେ ପତ୍ର ଦି ତିନି ଖଣ୍ଡ ବାନ୍ଧିଦେଇକି ତାକୁ ଚୁଲିରେ ପୋଡ଼ିଦେବେ। ହ
ହୁଁ।
ନିଆଁ ଦେଲା ପରେ ତାପରେ ଟିକେ ପତ୍ର ପୋଡି ହେଇ ଆସିଲା ପରେ ସେକି ହେଲା ପରେ ତାପରେ ତାୱାରେ ଆଣିକି ଗୋଟେ ଶିଳିପାତ ଦେଇଥିବେ ତା ଗଟେ ପାଣି ଫାଣି ଇଏ ହେଇଥିବ। ସେଇଟା ବଢିଆ ଲାଗେ। ହଉ ରଖୁଛି।
ହଉ।
କାଟିଦିଅନ୍ତୁ ସେୟାଡୁ କଲ୍। ହ୍ୟାଲୋ
ହ୍ୟାଲୋ।
ହଁ ମୁଁ କହିଲି ରଖିଦିଅନ୍ତୁ ପରେ କଲ୍ କରୁଛି ଟିକେ ହେଲା।
ହଁ ହଁ ରଖୁଛି।
ଆଜ୍ଞା ଆଜ୍ଞା କାଟିଦିଅନ୍ତୁ ସିଆଡୁ।